ସୁଭାଗଲା ବନ୍ଧୁ ଆପଣଙ୍କ କଥା ଠିକ୍ସେ କୁହନ୍ତୁ।
ଆପଣ ସେଇଟା ପୂର୍ବଟା କାଟିଥେଲେ?
ହଁ, କାଟିଥିଲି।
ହଉ ତାହେଲେ ବନ୍ଧୁ ମୁଁ ତ ଏବେ ତ ଆମର ବଜାରକୁ ଆସିଥେଲି ବନ୍ଧୁ ମୁଁ ତ ଦେଖୁଚି ବହୁତ୍ ମାତ୍ରାରେ ଆମର ଜନସଂଖ୍ୟା ବୃଦ୍ଧି ପାଇଲାଣି
ଆମେ କେମିତି କଣ ଜନସଂଖ୍ୟାକୁ ଵୃଦ୍ଧି ନିୟନ୍ତ୍ରଣ କରିପାରିବା।
ଆଚ୍ଛା, ଯୋଉ ଜନସଂଖ୍ୟା ବୃଦ୍ଧି ବିଷୟରେ ଯୋଉ କହୁଚ ତେଣୁ ଆମୁକୁ ଜନସଂଖ୍ୟା ବୃଦ୍ଧି କି ଆମେ ପ୍ରଥମ କଥା ହଉଚି ଏଇଠୁ ଆମୁକୁ ଜନସଂଖ୍ୟା ଯେମ୍ତି ନ ବୃଦ୍ଧି ହବ ସେଥିପାଇଁ ଆମକୁ କିଛି ପଦକ୍ଷପ ନବାକୁ ପଡିବ। ଦେଖ ଜ ହଁ ଜନ ଶିକ୍ଷା ବୃଦ୍ଧିର ଶିକ୍ଷା ସହିତ ସିଧାସଳଖ ଭାବରେ ସମ୍ବନ୍ଧ ରହୁଚି। ଯେତବେଳେ ଶିକ୍ଷାର ସ୍ତର ବଢି ବଢିଯିବ ଜନସଂଖ୍ୟା କମି କମିଯିବ ଯାହାକି ଏବେ ଆମ ସମାଜରେ ଦେଖିଆକୁ ପାଉଛୁ। ସମସ୍ତେ ଗୋଟିଏ ରୁ ଦୁଇଟି ପିଲା ସନ୍ତାନ ଜନ୍ମ କରୁଚନ୍ତି। କିନ୍ତୁ ଆଗେ ଯୋଉଠି ଶିକ୍ଷା ନଥିଲା ରୋଗ ବାଗ ଅଧିକା ଥିଲା ଲୋକ ସାତ ଆଠଟି ପିଲା ଜନ୍ମ କରୁଥିଲେ ତା ଦେହରୁ ମରି ମାରିକା ଚାରି ପାଞ୍ଚଟି ରହୁଥିଲେ। ବୁଝିଲେ କି?
ଉଁ ଯା ଫଳରେ କି ସେଇ ଟାଇମ୍ ରେ ବହୁତ୍ ଉଁ ପିଲା ଜନମ ହଉଥିଲେ ଅଧାରୁ ଅଧିକ ମରିଯାଉଥିଲେ।
ହୁଁ ଏହା ବ୍ୟତୀତ ଆମେ ଜନସଂଖ୍ୟା କଁ କରିବା ନା ଆମେ ଯୋଉ ଆମର ସବୁ ଯୋଉ ଲେବର ଫୋର୍ସ ରେ ଜନସଂଖ୍ୟାକୁ ଆମକୁ ପରିବର୍ତ୍ତିତ କରିବାକୁ ପଡିବ ଚାଇନା ଭଳି ଦେଶ ତାର ଏତେ ବଡ ଜନସଂଖ୍ୟାକୁ ଇ ସିଏ ଆ ତାକୁ ଶ୍ରମ ଶକ୍ତିରେ ବଦଳେଇକିନା ଦେଶର ଉନ୍ନତିରେ ଅଗ୍ରଗତି କରିଚି। କିନ୍ତୁ ଆମେ ଯଦି ତାକୁ ଯଦି ପ୍ର ଉପଯୁକ୍ତ ପ୍ରଯୁକ୍ତି ବିଦ୍ୟା ଶିକ୍ଷା ନ ଦବା ତାହେଲେ ସେ ଜନସଂଖ୍ୟା ଆମ ପାଇଁ ବୋଝ ବଳି ସାବିଚି ବୋଝ ବଳିିଆ ହେଇଯିବ। ଆମକୁ ବିଭିନ୍ନ ପ୍ରକାର ତାପରେ ଆମକୁ କଣ ବୃଦ୍ଧା ଆଶ୍ରମ ଖୋଲିଆକୁ ପଡିବ।
ହୁଁ ଆମେ ଯଦି ଉପଯୁକ୍ତ ନିୟମ ହିସାବରେ ଯଦି ଆମେ ଯଦି ନ କରିବା ଯା ଫଳରେ କିି ଆମର ଜନସାଧାରଣ ଅଁ ବହୁତ ମାତ୍ରାରେ ହେଇପାରନ୍ତି।
ଆଚ୍ଛା ହଁ ଅ।
ଏଇ ଏଇ ବାଟ୍ ଆମର ସବୁ ବାଟ ନିୟମ ବାହାର କରିବା।
ହଁ ବନ୍ଧୁ ମୁଁ ଟିକେ ଦି ତିନି୍ ଦିନ୍ ହେବ ଟିକେ ଇଏ ଥିଲି ବ୍ୟସ୍ତ ଥିଲି ମାନେ ଚିନ୍ତାଗ୍ରସ୍ତ ଟିକେ ଥିଲି।
ହୁଁ କୋଉଥି କାରଣ ପାଇଁ ବନ୍ଧୁ ଆପଣ କହୁନାହାନ୍ତି?
ମୁଁ ଟିକେ ଘରଟି ଏବେ ଆମର ରଙ୍ଗ କରାହବ ବୁଝିଲେ କି? ସେ ଘର ଟିକେ ରଙ୍ଗ କରାହବ ମୁଁ ଟିକେ ଯୋଉ ଦୋକାନକୁ ଯାଉଚି ସିଏ ମତେ ଟିକେ ଅଧିକା ରେଟ୍ ରେ ମୂଲ୍ୟରେ ରଙ୍ଗ ହଉଚନ୍ତି। ତେଣୁ ମତେ କୁଅ ମୁଁ କୋଉ ଯେଗାକୁ ଗଲେ ମୋତେ ଠିକ୍ ଉଚିତ୍ ମୂଲ୍ୟରେ ରଙ୍ଗ ମିଳି ପାରିବ ମତେ ଟିକେ କୁହ ଆପଣଙ୍କର କଣ କିଛି ଚିହ୍ନା ଆପଣଙ୍କର କି ଚିହ୍ନା ଦୋକାନ ଅଛି କି ଏମିତି ଯୋଉଠି ମତେ ଶସ୍ତା ମୂଲ୍ୟରେ ଟିକେ ମିଳିପାରିବ ରଙ୍ଗ?
ଆପଣ ଯଦି ଚାଁଇବେ ମୁଁ ତ ମୋ ବ୍ୟବସାୟ ରେ ମୁଁ ତ ରଙ୍ଗ ବ୍ୟବସାୟ କରୁଚି
ଆପଣ କରୁଚନ୍ତି ଆପଣ କୋଉ କୋଉଦିନ ଦୋକାନ କୋଉଦିନ ଖୋଲିଲେ?
ଆମେ ମୁଁ ତ ପାଞ୍ଚ ବର୍ଷ ପୂର୍ବରୁ ଯେହେତୁ ଖୋଲିଲେଣି ରଙ୍ଗ ବେବସାୟ
ହଁ ତାହେଲେ ଆପଣଙ୍କ ତାହଲେ ଆପଣଙ୍କ କଥିରୁ ଆପଣଙ୍କ କତିରୁ ରଙ୍ଗ ଆଣିଲେ ଭଲ ଶସାରେ ଆମକୁ ମିଳିଯିବ।
ବହୁତ୍ ଶସ୍ତା ଆଉ ବି ବହୁତ୍ ଭଲ ରଙ୍ଗ ବି ମିଳିଯିବ ଯାହା ଫଳରେ କି ଉଁ ଆପଣଙ୍କ ଘରେ ବି ଭଲ ରଙ୍ଗ ଦେଇପାରିବେ ଯେହେତୁ ବହୁତ୍ ସୁ ନ୍ଦର ଲାଗିବ ଆପଣଙ୍କ ଘର।
ଆଚ୍ଛା।
ବହୁତୁ କମ୍ ଦାମ ରେ ବି ଆପଣଙ୍କୁ ମୁଁ ଦେବି ବନ୍ଧୁ।
ତ ନାଇଁ ଆଚ୍ଛା ରଙ୍ଗ ତ ମୁଁ ତ ମୋ ଘରେ ଦେବି ତା ସହିତ ମୁଁ ତ କଣ୍ଟ୍ରାକ୍ଟର କାମ ଧରିଥିବି ମୋ ପାଖ ଆଖରେ ଦଶଟି ସ୍କୁଲୁରେ ବି ମଧ୍ୟ ମତେ ରଙ୍ଗ ଦେବା ପାଇଁ କାମ ମିଳିଚି ଏହି କାର୍ଯ୍ୟକୁ ମୁଁ ସଠିକ୍ ଭାବରେ ତୁଲାଇବା ପାଇଁ ମଧ୍ୟ ମୁଁ କହୁଚି ମୋର ରଙ୍ଗ ଦରକାର। କେବଳ ମୋ ଘର ନୁହେଁ ମୋ ଆଖ ପାଖର
ଚାନ୍ଦୀ
ମୁଁ ଦ ଦଶଟି ସ୍କୁଲ ଗୋଟି କଣ୍ଟ୍ରାକ୍ଟ ଧରିଚି। ରଙ୍ଗ କରିଵି ବୋଲି।
ଆଉ ଗୋଟେ ସ୍କୁଲୁ ର ସ୍କ୍ୟାର ଫୁଟୁ କେତେ କଣ ରହୁଚି ଯାହା
ନା ସ୍କୁଲୁ ସ୍କୁଲୁ ଘରେ ତ ଦଶରୁ କୋଡ଼ିଏ ବଖରା ରହୁଚି ଆଉ ସ୍କୁଲ ଘରେ ତ ଏତେ ଦାମୀର ରଙ୍ଗ ଦିଆ ହବନି ସେଠି ମଧ୍ୟମ ଧରଣର ରଙ୍ଗ ଦିଆ ଖରା।
ଯାହା ଫଳରେ ମୁଁ ବି ମୋ ପାଖରେ ବି ସ୍କୁଲୁରେ ବି ଭଲ ରଙ୍ଗ ଅଛି। ଆପଣ ବି ଦେଇପାରିବେ।
ସ୍କୁଲୁ ଘରେ ତ ଜାଣିଥିବୁ ଯୋଉଭଳିଆ ରଙ୍ଗ ଦିଆଯାଏ। ମଧ୍ୟମ ଧରଣର ଡିମ୍ପର ରଙ୍ଗ ଆମର ଦିଆଯାଏ ସେଠି ଅତି ଉଚ୍ଚ ମାନ ଦିଆଯାଏ ନାହିଁ ତେଣୁ ସ୍କୁଲୁ ଘର ରଙ୍ଗ ମୋର ଦରକାର ଦଶଟି ସ୍କୁଲ ମାନେ ମତେ ଦରକାର ନିହାତି ବହୁତୁ ତୁ ତିନିଶହ ର ଚାରିଶହ ଲିଟର ରଙ୍ଗ ଦରକାର ଏତିକି ରଙ୍ଗ ଆପଣଙ୍କ ଥିରେ ମିଳିଯିବ ତ?
ବହୁ ସ୍ଲୋ ସୁବିଧା ସୁଲଭ ମୂଲ୍ୟରେ ଆପଣଙ୍କୁ ରଙ୍ଗ ଦେଇପାରିବି ଯାହା ଫଳରେ କି ଆପଣ କଣ୍ଟ୍ରାକ୍ଟ କାମ ବହୁତୁ ସୁବିଧା ହେବ ଆଉ ରଙ୍ଗ ବି ବହୁତୁ ଭଲ ବି ଦେଇପାରିବି। ଯଦି ଆପଣ ଯଦି ଆସି ପାରୁଚନ୍ତି ଏ ବୁଧୁବାର ଦିନ ମୁଁ ଆପଣଙ୍କୁ ଦେଇପାରିବି।
ହଁ ମୁଁ ଠିକ୍ ଅଛି ମୁଁ ଗୁରୁବାର ଦିନ ଯାଇକିନା ଦୋକାନରେ ଦେଖି ଆସିବି। ସମସ୍ତ ପ୍ରକାର ଚିଠା ସହିତ କେତେ ମୂଲ୍ୟ କଣ ଲାଗିଲା ଦେଇପାରିବି ଆଉ ବର୍ତ୍ତମାନ ତ ମୁଁ ତ ରଙ୍ଗ ନିହାତି ଏ ତିନି ରୁ ଚାରି ଲକ୍ଷ ଟଙ୍କାର ରଙ୍ଗ କିଣିବି ଆପଣଙ୍କ ଦୋକାନରୁୁ। ବୁଝିଲେ କି ତେଣୁ ମୁଁ ଏଇନା ସମସ୍ତ ପଇସା ଏଇନା ଦେଇ ପାରିବି ନାହିଁ ବୁଝିଲେ କି?
ଆଜ୍ଞା ବନ୍ଧୁ ଆପଣ ଯଦି ଧୀରେ ଧୀରେ ଯଦି ଆପଣ ମୋତେ ଯଦି ପଇସା ସୁଝି ଦେଇ ପାରନ୍ତି ମୁଁ ବି ବହୁତୁ ଖୁସି ହେବି କିନ୍ତୁ ଆପଣ କାମ ଯେହେତୁ ଏବେ ଚାଲିଚି
ହଁ କାମ ଚାଲିଚି ନା ମୁଁ ଏତେ ଏକା ସାଙ୍ଗରେ ଚାରି ଲକ୍ଷ ଟଙ୍କା ଦେଇପାରିବି ନାହିଁ କାରଣ ବହୁତୁ ଜାଗାରେ ସବୁ ଇଏ କରିବାକୁ ପଡୁଚି ତାଙ୍କୁ ସବୁ ପଇସା ଦବା ମିସ୍ତ୍ରୀ ମିସ୍ତ୍ରୀଙ୍କି ପଇସା ଦବାକୁ ପଡ଼ିବ ତେଣୁ ତାଙ୍କ ଙ୍କୁ ଦେଇହବନି ତେଣୁ ମୁଁ କଣ କରିବି ନା ତମକୁ ଧୀରେ ଧୀରେ ଅଳ୍ପ ଅଳ୍ପ କରି ଦେବି ପଇସା।
ଆଉ କେମିତି ଆପଣଙ୍କର କଣ୍ଟ୍ରାକ୍ଟରେ ବହୁତୁ ଭଲ କାରବାର ଏବେ ତ ଚାଲୁଥିବ?
ହଁ କଣ୍ଟ୍ରାକ୍ଟ ର ମୋର ଭଲ ଚାଲିଚି ମୁଁ ଭଲ ଭଲ କାମ ଧରିଚି ଭଲ କାମ କରୁଚି।
ଆଉ କେମିତି କଣ ଆମ କିଛି କଣ୍ଟ୍ରାକ୍ଟ ଦେଇପାରନ୍ତି ଆମେ ବି ବହୁତୁ ଶିଖିପାରିବୁ।
ଧରିବିି ତମର କତୁ ସବୁ ରଙ୍ଗ ନେଇକିନା କିଣିବି ଏଥର ସେ ତମର ବି ଭଲ ବେପାର ବଢିବ।
ମୁଁ ବି ଚାହୁଁଚି ଆପଣ ଆମ ଗାଁ ରେ ବି ମୁଁ କଣ୍ଟ୍ରାକ୍ଟ ନେଇକି ମୁ ବି କିଛି ଶିଖିପାରିବି।
ସେଗୁଡା କଣ ନାଇଁ ସେଗୁଡ଼ା ସେ ସବୁ ସେ ସବୁ ଚିଠା କାମ ଆସୁଛି। ତମକୁ ଚିଠା ଦଵାରା ପକେଇବ ତମକୁ ଲଟ୍ରି ମାଧ୍ୟମରେ ସେ କାମ ଆସିବ। ଏମିତି ତମେ କରିବାକୁ ଗଲେ ଏଠିକି ତମକୁ ଲାଇନ୍ କୁ ଆସିବାକୁ ପଡିବ। ତମେ ରଙ୍ଗ ଦୋକାନରେ କରିଛ ମୁଁ ତ ତମ କତିରୁ ରଙ୍ଗ ନେବି କହିଲି।
ଆଉ କେମିତି କଣ ଆ ଆପଣ କଣ୍ଟ୍ରାକ୍ଟର କାମ କରିଲେ କେମିତି ମତେ କିଛି
ନହିଁ ଯେତେବେଳେ ସରକାର ଯେତେବେଳେ ଆପତ୍ତି ବିଜ୍ଞପ୍ତି ପ୍ରକାଶ କରିବେ ସେତେବେଳେ ଇଚ୍ଛୁକ ବ୍ୟକ୍ତି ମାନେ ତା ଦେହରେ ନିଜର ନାମ ଦାଖଲ କରିବେ। ଯେତେବେଳେ ନିମ ଦାଖଲ କଲା ପରେ ସେଟା ଲଟେରି ମାଧ୍ୟମରେ ସେଟା ନାମଟି ଆସିବ, ନାମଟି ଆସିଲା ପରେ କାମ କରିବି।
ଆଜ୍ଞା ତାହେଲେ ମୁଁ ବି ଏଇଥର ସରକାରଙ୍କ ଲଟେରୀରେ ମୁଁ ବି ଯୋଗଦାନ ଦେବି। ଯାହା ଫଳରେ ମୋର ବି
ଯେତେବେଳେ ସରକାରର ବିଜ୍ଞପତି ଆସିବ ମୁଁ ଏଇ ବାବଦରେ ତମକୁ ଅବଗତ କରାଇ ଦେବି।
ଆଜ୍ଞା ତାହେଲେ, ମତେ ତ ବୋହୁତ୍ ସୁବିଧା ହବ ଆପଣଙ୍କ ଦ୍ଵାରା? ମୁଁ ଯେହେତୁ ଲଟେରୀ ପାଇପାରିବି ମୁଁ ବି ମୋ କଣ୍ଟ୍ରାଟ କାମ ବି ସୁରୁ କରିପାରିବି।
ଆଚ୍ଛା। ହଉ ହଉ ଯଦି ଆଗାମୀ ଯାହା ବିି କିଛି ବିଜ୍ଞପ୍ତି ବାହାରିବା ସେ ବିଷୟରେ ମୁଁ ତମକୁ ଜଣେଇବି।
ଆଉ କମିତି
ଆଉ ବ୍ୟତୀତ ତ ଆଉ ମୁଁ ତ କାଲି ଗଲେ ତମ ରଙ୍ଗ ଦୋକାନରେ ଦେଖିବି କଣ କେମିତି ଆ କଉଳା କେଉଁ ମାନର ରଙ୍ଗ ଅଛି। ଆଉ ରଙ୍ଗ ଅଛି ଆଉ ମୁଁ ତାକୁ କାଲି ଯଦି ହବ ପଚ ପଚାଶରୁ ଏକ ଲକ୍ଷ ମଧ୍ୟରେ ମାଲ୍ ଘିନି ଆଣିବି ତୁମ କତରୁ ଆଣିଦେ ମୁଁ ରଖିଦେଇଥିବି।
ନାଇଁ ବନ୍ଧୁ ମୋର ବି ମୋର ଚାରି ଚକିଆ ଯାନବାହାନ ଅଛି। ଯାହା ଫଳରେ କି ଆପଣ ବି ସେ
ଅଛି ଯୋଉ ଇଏ ଏ ଯୋଉ ଟାଟାସି ଅଛି ଗାଡି।
ହଁ ଆମର ଚାରି ଚକିଆ ଯାନ ଅଛି ଆପଣ ମୋ ଗାଡିରେ ବି ନେଇପାରିବେ।
ହଁ ହେଲା ଯଦି ସେଇଥିରେ ଆମେ ନଦୀ କାନି ଘିତି ଆଣିବା ନଦୀ କିନା ଆଣି ସ୍କୁଲ୍ ଘରେ ରଖି ରଖିଦବା କାରଣ ରଜ ପରେ ପିଲାଙ୍କର ସ୍କୁଲ୍ ଖୋଲିବ ତା ପୂର୍ବରୁ ଘର ରଙ୍ଗ କରିବାକୁ ପଡ଼ିବ।
ହୁଁ ଆପଣଙ୍କୁ କମ୍ ସମୟ ଭିତରେ ବୋହୁତ୍ ରଙ୍ଗ ଦେଇ
ହଁ ମୁଁ ମୁଁ ମୁଁ ମୋ ଚାରୋଟି ମୁଁ ଚାରୋଟି ଜାଗାରୁ ମିସ୍ତ୍ରୀ ଆଣିଛି ସେମାନେ ସିଫ୍ଟ ଅନୁଶାରେ କାମ କରିବେ ଯୋଉଟା କି ରାତି ଦିନ। ଦୁଇଟି ପର୍ଯ୍ୟାୟରେ କାମ ହବ। ତେଣୁ ସ୍କୁଲ ଖୋଲିବା ପୂର୍ବରୁ ରଙ୍ଗ କାମଟି ହବା ଦରକାର। ତ ଅଠର ତାରିଖରେ ସ୍କୁଲ୍ ଖୋଲିବ, ଏବେ ତ ଆସିକିନା ଜୁନ୍ ଦୁଇ ତାରି ହେଲାଣି ଆମ ହାତରେ ପନ୍ଦର ଦିନର ସମୟ ଅଛି। ପନ୍ଦର ଦିନ ଭିତରେ ଆମକୁ ଦଶଟି ସ୍କୁଲ୍ ର କାମ ଟିକେ ସମସ୍ତ କରିବାକୁ ପଡିବ। ଏଥିପ୍ରତି ଟିକେ ରାତି ଦିନ ଆମକୁ କାମ କରିବାକୁ ଟିକେ ପଡିବ ଦୁଇଟି ପର୍ଯ୍ୟାୟରେ। ସେମାନେ ବି ଠିକାରେ କାମ କରିବେ, ତେଣୁ ବୋହୁତ୍ ଜଲ୍ଦି କାମ ହବ କିଛି ଅସୁବିଧା ନାହିଁ। ମେନ୍ ହଉଛି ଆପଣଙ୍କ କତିରେ ସବୁ ରଙ୍ଗ ଅଛି ତ ମହଜୁଦ।
ହୁଁ ବନ୍ଧୁ ଆମର ତ ବୋହୁତ୍ ରଙ୍ଗ ଅଛି ଯୋଉ ପ୍ରକାର ରଙ୍ଗ ଅଛି କହିବେ ଆମେ ଆପଣଙ୍କୁ ଯୋଗେଇ ଦେଇପାରିବୁ। ଯେ ଆପଣ ଏଜି ଆପଣଙ୍କର ଯେତିକ ଘରର ରଙ୍ଗ ଆଁ ବୋହୁତ୍ କମ୍ ଉଁ ମା ମାତ୍ରରେ ଆପଣଙ୍କୁ ଦେଇପାରିବୁ, ଆପଣ ଏଆ ଆପଣ ଖୁବ ଶୀଘ୍ର ରଙ୍ଗ ଦେଇ କିଣିବି। ଆପଣଙ୍କର ଗାଁର ସ୍କୁଲ ବହୁତ୍ ଓ ଉଜ୍ଜଳମୟ କରିପାରିବେ ଯାହା ଫଳରେ ଆପଣ ଏ ସିଙ୍ଗ୍ ସ୍କୁଲର କରତ୍ କର୍ତ୍ତାମାନେ ଆପଣଙ୍କୁ ଉଁ ଧନ୍ୟବାଦ ଜଣେଇ ପାରିବି।
ଆଚ୍ଛା ଟିକେ ମତେ କୁହ ଯୋଉ କଣ ସେଟା କହୁଛନ୍ତି ତ ଆ ଯୋଉ ଦୋକାନଟା ଦୋକାନଟି କେତେଟାରୁ କେତେଟା ଖୋଲା ହଉଛି?
ଆମର ତ ଦୋକାନ ତ ଜାଣିଥିବେ ଆମର ବ୍ୟବସାୟ ତ ଅ ସକାଳ ଦଶଟା ରୁ ପାଞ୍ଚଟା ପର୍ଯ୍ୟନ୍ତ ଖୋଲା ହଉଛି ଯାହା ଫଳରେ ଆପଣ ଆସିକି ବି
ମୁଁ କାଲି ମୁଁ କାଲି ଦିନ ଦି ଦୁଇଟା ସମୟରେ ଯିବି ଦୋକାନକୁ ଦେଖିବା ପାଇଁ। ରଙ୍ଗ ଫଙ୍ଗ ଦେଖିବି ଆଉ ଯଦି ହବବି କାଲି ପଚାଶରୁ ଲକ୍ଷ ଟଙ୍କାର ମାଲେ ତମ ଗାଡି ଦେଖ ଯଦି କୋଉଠି ଅଛି ଗାଡିରେ ଲଦିକିନା ଘିନି ଆଣିବି। ହେଲା କିି ଆଉ ମୁଁ ପେମେ ଆଉ ଯୋଉ ମୁଁ ପଇସାଟି ମୁଁ ଧୀରେ ଧୀରେ କରିଦେବି ଆଉ ହେଲା କି?
ବନ୍ଧୁ ମୁଁ ରହୁଛି ଯାହା ଫଳରେ କି ମୋର ଟିକେ ମୋର ରଙ୍ଗ ବ୍ୟବସାୟରେ ମୁଁ ଟିକେ ବ୍ୟସ୍ତ ଟିକେ ରହୁଛି ଆପଣ ଆସ୍ ସନ୍ତୁ ଅ କାଲି ଆଡକୁ ଆପଣଙ୍କ ସହିତ ତ ଯୋଗାଯୋଗ କରି ରଙ୍ଗ ବ୍ୟବସାୟ କରିବି ନମସ୍କାର ବନ୍ଧୁ।
ଖନ୍ତୁ କାଲି ଦେଖ୍ ଦେଖା ହବ ଆଉ।
ଆଜ୍ଞା।
ହଉ।